ହ୍ୟାଲୋ।
ହ୍ୟାଲୋ।
ହଁ ବନ୍ଧୁ ନମସ୍କାର।
ନମସ୍କାର ମାମୁଁ। ଆ ମାମ ମାମୁ କଣ କରୁଛ ଏଇନା?
ମୁଁ ଆଉ କଣ କରିବି ଏଇ ସକାଳୁ ଉଠିଲି ଗାଧେଇ ଗଲି। ଗାଧେଇ ଆସିକିରି ଖାଇନି ଠାକୁର ପୂଜା କଲି। ହେଇ ବସିଛି ଖାଇବି ବୋଲି ଭାବୁଛି ଆଉ ତମେ କଣ କରୁଛ?
ନାଇଁ ମୁଁ ଏବେ ଯାଇଥିଲି ସକାଳୁ ଦୌଡିଆକୁ ଯାଇଥିଲି।
ହଁ।
ଦୌଡିକି ଦୌଡିକି ଆସି ଆମ ଗାଁ ଜାଣିଥିବ ମୁନା ଦୋକାନ।
ହଁ ହଁ।
ଆମେ ସେଇଠି ଯାଇ
ଜଳି ଏଇ ମୁନା ଜଳଖିଆ ଦୋକାନ।
ହଁ ଇଟିଲ ତରକାରୀ ଆଉ ଆଉ ପୋଡ ଟିକେ ଖାଇଲି ଆଉ ଗୋଟା ଗୋଟା ପିଇଲି ଯୋଉ ସ୍ପାଇଡି ତମେ ଜାଣିଛ।
ହଁ ହଁ ହଁ କାଇଁ ଥଣ୍ଡା ସବୁବେଳେ କାଇଁ ପିଉଛ ବନ୍ଧୁ? ଥଣ୍ଡା ପିଇଲେ ଭଲ ନୁହଁ। ହଁ ଇଟିଲି ଛେନାପୋଡ ଖାଇଦେଲ ଭଲ। ଥଣ୍ଡାରେ ଦେହ ପ୍ରତି ଖରାପେ କେତେବେଳେ କେମିତି ଇଚ୍ଛା ହେଲା ଗୋଟେ ପିଇଦବ ଆଉ
ଗୋଟେ ସଙ୍ଗାତ ଆଇ ଥିଲା ତ ସିଏ ଦେଲା ପଇସା କହିଲା ନେ ଖାଇବୁ ବୋଲି ମୁଁ କହିଲି ହଉ ଦେ ଯଦି ଦଉଛି ସାଙ୍ଗଟା ସ୍ନେହରେ
ଓହୋ ଆଉ ତାହେଲେ କିଏ ଆଉ ଭଲ ଆଉ ସବୁ ଘରେ କଣ କରୁ ଚନ୍ତି ସବୁ
ଏ ବୋଉ ହେରିଆ ଯାଇଥିଲେ ବୁଲିବାକୁ କାଲି। ଏବେ ଆଇଛନ୍ତି ପହଞ୍ଚିଛନ୍ତି ଆଉ ଯାଇଥିଲେ କୋଲକାତା ଯାଇଥିଲେ ଏ ଯାଇଥିଲେ ନି ନିମାଇଙ୍କ ଜନ୍ମସ୍ଥାନକୁ ଯାଇଥିଲେ।
ଓହୋ ବୋଉ ବୋଉ ଏକା ନା ବାପା ଯାଇଥିଲେ
ନାଇଁ ବୋଉ ବାପା ଦି ଜଣ ଯାକ ଯାଇଥିଲେ ଆଉ ତମେ ରୋଷେଇ ଆଜି କଣ କରିଚ?
ରୋଷେଇ କିଛି ଆରମ୍ଭ ହେଇନି ଏଇ ହବ ଆଜି ଭାବୁଛି ଭାତ କରିବି ଡାଲି କରିବି ଆଳୁ ଭର୍ତ୍ତା କରିବି ଆଉ ଗୋଟେ କଣ ଭଜା ଭଜା କଣ ଗୋଟେ କରିବା ଆଉ କଲରା ଫଲରା କଣଟା ଭାଜିବା ଏଇଆ ଭାବି
ଆମର ତ ଆଜି ଆମର ଆଜି ହଁ କହୁନା।
ହୁଁ କୁହନ୍ତୁ କୁହନ୍ତୁ
ଆମର ଆଜି ହେବ ମୋର ଅଇନା ଖାଇବି ପଖାଳ
ହୁଁ
ଆଉ ଟିକେ ଆଳୁ ଚକଟା ମିକ୍ସଚର ପକେଇ ଦେଇ ଟିକେ ସୋରିଷ ତେଲ ପକେଇ ଦେବି ତା ଦେରେ ଟିକେ ପିଆଜ ପକେଇଦବି ଲେମ୍ବୁ ଟିକେ ଚିପୁଡି ଦେବି ନା ଖାଇବି ଆଉ ବହେ ଖାଇବି ତାପରେ ଯାଇ ଏକାଥରେ ଖାଇବି ଦିଟା ତିନିଟା ବେଳକୁ ଆଉ ଆଉ ଆଉ ତମେ ରଜରେ କୁଆଡେ ବୁଲିବାକୁ ଯାଇଥିଲ କି
ରଜରେ ହଁ ଏଇ ପାଖକୁ ଯାଇଥିଲି ବୁଲିବାକୁ ଯାଇଥିଲି ଏଇ କୋଉଠି କି ଏଇ ମହାବିନାୟ ଯାଇଥିଲି ମହାୟାନ ଗଲୁ ତାପରେ ଭୁଷୁଣ୍ଡପୁର ଗଲୁ ତାପରେ ବର୍ଷା ସିନା ଜୋରେ ହେଲା ପ୍ରବଳ ହେଲା ଆଉ ଟିକେ ବୁଲାବୁଲି କରି ଟିକେ ପାଗ ଭଲ ହେଇଥିଲେ ବୁଲାବୁଲି କରିବାକୁ ଟିକେ ଭଲ ହେଇଥାନ୍ତା। ଆଉ କଣ କରୁ ସେମିତି ଅନ୍ଧାର ହେଇଗଲା ବର୍ଷା ଜରେ ଠିଆ ହେଲା ଗୋଟେ ଜାଗାରେ ଠିଆ ହେଲୁ ବର୍ଷା ହେଲା ଘ ଘଣ୍ଟାଏ ଖଣ୍ଡେ ବର୍ଷା ହେଲା ଆଉ ଛୁଆ ସବୁ ଭିଜି ଗଲେ ଭିଜିଗଲେ ଚାଲ ଘରକୁ ପଳେଇବା ମୁଁ କଇଲି ଘରକୁ ଆଉ କାହିଁ ଯିବା ଆଇ ଯେ ଗୋଟେ ଫେରିବା କାହିଁକି ସେ ଚାଲ ପାଖ ମହାବିନାୟକ ଆଉ ଆମର ଭୂଷଣ୍ତ ଟିକେ ବୁଲିକି ପଳେଇ ଆସିବା ଆଉ ଆଉ ଛୁଆ ସବୁ ଉଛୁଆ ହେଇକି ରାଜି ହେଲେ। ଛୁଆ ସବୁ କହିଲେ ହଉ ଚାଲ ଯିବା ମୁଁ ହଉ ଚାଲ ବୁଲିକି ଆସିକି ଘରକୁ ଯିବା ଆଉ ଖାଇକିରି ଚଣ୍ଡିଖୋଲ ରେ ରହିଲୁ ସେଠି ଚାଟ୍ ଖାଇଲୁ ଚାଟ୍ ଗୁପ୍‌ଚୁପ୍ ଖାଇ ଆସିଲୁ ଆଉ
ଆମେ ଆମେ ଯାଇଥିଲୁ ଗୋଟେ ଚଣ୍ଡିଖୋଲ ଯାଜପୁର ର ଭୁସୁଣ୍ଡପୁରୁ ଗୋଟେ ଜାଗା ଅଛି ସେଆଡେ ଯାଇଥିଲୁ ଆମେ ସେଠି ବୋଟିଂ କରୁଥିଲୁ।
ହଁ ହଁ
ସେଠି ବୋଟିଂ ଘଣ୍ଟାଏ ଘଣ୍ଟେ କଲୁ ସେଠି କହନ କି ସେଠି ଲୋକ ନଥିଲେ ମାନେ ତମେ ଯେତେ ସମୟ ବୋଟିଂ କରିପାରିବ।
ତଥାପି କେତେ ପଇସା ସେ ଯୋଉ ତମେ ଯୋଉ ଚଲେଇଲ ସେଇଟା କେତେ ପଇସା ଦେଲ
ଜଣେକା ତିରିଶି ଟଙ୍କା ଲେଖା ପଡିବ
ହଁ ଜଣେକା ତିରିଶି ଟଙ୍କା, କେତେ ସମୟ ତମେ ସେଇଠି ଚଲେଇବ?
ତଥାପି ତଥାପି ତ ତମେ ଘଣ୍ଟାଏ ଉପରେ ଚଲେଇବ ଯଦି ଲୋକ ନଥିବେ ନହେଲେ ସିଏ ତୁମକୁ ଦଶ ମିନିଟ୍ କୋଡ଼ିଏ ମିନିଟ୍ ଦେବେ ଆଉ। ହାର୍ଡଲି ଆଉ
ଓହୋ ଲୋକ ଥିଲେ ବେଶୀ ତାହେଲେ ସିଏ କହିବେ ଯେ କମ ସମୟରେ ତମେ ଚଲେଇକି ଓଲାନ୍ତୁ।
ଅତି ବେଶୀ ଟା ତମକୁ କହିବେ କୋଡିଏ ତିରିଶ ମିନିଟ୍ ଦେବେ ନହେଲେ ଲ ଲୋକ ଭିଡ ଥିଲେ ଟିକେ କମ ଲୋକ ନହେଲେ ନଥିବେ ଯଦି ତମକୁ ଅଧିକ ସମୟ ଟିକେ ଦେବେ ଆଉ।
ଓହୋ ନାଇଁ ତମେ ଯଦି ଚାହିଁବ ମୁଁ କି ମୁଁ ଅଧିକା ମାନେ ଚଲେଇବି। ଆଉ କେତେ ଟଙ୍କା ସେମିତି କହିବେ କି?
ହଁ ତମେ ଯଦି ହଁ ତମେ ଯଦି ଅଧିକା ବୁଲିବ ଦିଇଟା ଟିକେଟ କରିବ ଘଣ୍ଟାଏ ବୁଲିବ ଆଉ କଣ ଅଛି।
ଆଚ୍ଛା ଆଚ୍ଛା ଆଉ ବନ୍ଧୁ ଆଉ କୁଆଡେ ଯାଇଥିଲେ ସେଠୁ?
ନାଇଁ ସେ ସେଇଟା ସେଇଟା ସରିନି ଟିକେ ଶୁଣୁନା ସେଇଠି ଆମେ ବୁଲିଲୁ ଯୋଉ ସେଠି ବହୁତ ଫୁଲ ଗଛ ଥିଲା ହେଲା।
ହୁଁ ହୁଁ
ସେଠି ଏତେ ଫୁଲ ଗଛ ଥିଲା ତମକୁ ସେଠି ବିକୁଛନ୍ତି ଫୁଲ ଗଛ ତମେ ଚାହିଁଲେ ସେଠୁ ଫୁଲ ଗଛ ଆଣି ପାରିବ ଘରେ ମାନେ ଲଗେଇବ। ପାଇଁ ଲଗେଇବା ପାଇଁ
କଣ ସବୁ ବିଭିନ୍ନ ପ୍ରକାର ଫୁଲ ନା ଖାଲି ଗୋଟେ ଦିଟା ଆମର ଗେଣ୍ଡୁ, ଟଗର, ମନ୍ଦାର
ନାଇଁ ନାଇଁ ଆ ଆମର ବହୁତ ବହୁତ ପ୍ରକାର ଗୋଟେ ପ୍ରଜାତିର ଫୁଲର ବିଭିନ୍ନ ପ୍ରକାର ଯେମିତି ଗୋଟେ ମନ୍ଦାର ଫୁଲ ତାର ବିଭିନ୍ନ ବିଭିନ୍ନ ରଙ୍ଗର ମନ୍ଦାର ଫୁଲ ସେଠି ବିକା ହଉଛି ସେମିତି ଗେଣ୍ଡୁ ଫୁଲ ଗେଣ୍ଡୁ ଫୁଲର ବିଭିନ୍ନ ରଙ୍ଗ ବିକ୍ରି ହେଉଛି ତମେ ଚାଣିବ ଚାହିଁବ ଯଦି
କଲର ର ବିଭିନ୍ନ ଫୁଲ ସେଠି ଲାଗିଛି ଆଉ।
ହୁଁ ଯେମିତିକ ନଡିଆ ଗଛ ବହୁତ ହାଇବ୍ରିଡ ନଡିଆ ଗଛ ବିକା ହଉଛି
ନାଇଁ ସେଇଟା ଯୋଉ ଆ ଆପଣ ଯୋଉ କହିଲେ ସେଇଟା ମାନେ କଣ ମାନେ କିଟା ଚାଷ ହଉଛି ନା ସେ ଗୋଟେ କଣ ଲୋକୋଟେ ତାକୁ ଗୋଟେ କରିଛି ସେମିତି ମାନେ ଇଏ ପାଇଁ
ନାଇଁ ନାଇଁ ତା କୁ ତାକୁ କେବଳ ସେ ବିକ୍ରି କରିବାର ଲାଗି ସେଠି ଥୋଇଛନ୍ତି। ତମେ ଯିଏ ଯିବେ ମାନେ ପର୍ଯ୍ୟଟକ ଯିଏ ଯାଉଛନ୍ତି ସେଠିକି ବୁଲିବାକୁ ସେମାନେ ବୁଲି ବୁଲି ଦେଖ ହୁଁ ତ ମନ ଆକର୍ଷଣ ହବ।
ହଁ ଯଦି ଗୋଟେ ଦୂର ସ୍ଥାନକୁ ଆସିଛନ୍ତି ଦେଖିକି ଟିକେ ଇଏ ହେବେ ଯଦି କୁଆଡୁ କୁଆଡୁ ଲୋକ ଯାଉଛନ୍ତିଛନ୍ତି ବୁଲିବାକୁ ନା ଦେଖି ଟିକେ ହଁ ହଉ ବନ୍ଧୁ ଆଉ ବନ୍ଧୁ ଆଉ କଣ ଆଉ କୁଆଡେ ଯାଇଥିଲେ?
ଆଉ ମୁଁ ଯାଇଥିଲି ଏ ଯାଇଥିଲି ପୁରୀ ଟିକେ ଯାଇଥିଲି।
ଆଚ୍ଛା ଆଉ ଯା ପୁରୀ ତମେ ବନ୍ଧୁ ମାସକୁ କେତେ ଥର ଯାଉଛ?
ମୁଁ ମାସକୁ କମ ସେ କମ ଦିଥର ଯାଉଛି। ହଁ ଗୋଟେ ସାଙ୍ଗ ପିଲା ଅସୁ ସାଙ୍ଗ ପିଲାଙ୍କ ସହିତ ଥରେ ଆଉ ପରିବାର ସହିତ ଥରେ ନିହାତି ଦି ଥର ଲେଖା ଯାଉଛ।
ଯା ମାସକୁୁ ଦୁଇ ଥର ପୁରୀ ଯାଉଛନ୍ତି ଆଉ ଯା ଭଲ କଥା ଆଉ ଠାକୁର ଙ୍କୁ ଟିକେ ଗୋଟେ ଦର୍ଶନ କରଛ। ତ ଆମେ ତ ସେତିକି ଯାଇପାରୁନୁ।
ହ
ଭାବୁଚି-ଭାବୁଚି ଯିବି ବୋଲି ହେଲେ ଯାଇପାରୁନି, କଣ ପ୍ରଭୁଙ୍କ ଇଚ୍ଛା ତାଙ୍କ ଡୋରି ଲାଗୁନି ଆଉ ଆମେ କଣ କରିବୁ।
ଆ ଆଉ ସବୁ ଶୁଣୁ ମୁଁ ଯାଇଥିଲି କପିଳାସ ଯାଇଥିଲୁ ହେଲା, ତମେ ଯଦି ଢେଙ୍କାନାଳର ଢେଙ୍କାନାଳ ଡିଷ୍ଟ୍ରିକ୍ଟର ଯଦି କପିଳାସ କୁ ଯିବ ତାହେଲେ ସେଠି ପାହାଚ ଅଛି ଚଢିଆକୁ।
ଢେଙ୍କାନାଳ ଫେମସ୍ ଯୋଉ ଆମର କପିଳାସ ପାହା ଯୋଉ ଆମର ଯୋଉ କପିଳାସ ଯୋଉ ଗଲ ତାହେଲେ ସେଇଟା ଇଏ କଣ ମାନେ ସେ ଖାସିୟତ କଣ ମାନେ ପାହାଚ ଚଢିଆ ଖାସିୟତ ଠାକୁର ଆମେ ଟିକେ କହିଲେ ଟିକେ ଆମେ ଟିକେ ଜାଣନ୍ତୁ ବେଶୀ ଭଲସେ।
ତାର ଖାସିୟତ ହଉଚି କି ତମେ ଯଦି ଦେଖ ତୀର୍ଥ ସ୍ଥାନକୁ ଆମେ ଗଲେ ଖାଲି ପାଦରେ ଚାଲିଲେ ଆମର ରକ୍ତ ସଞ୍ଚାଳନ ହୁଏ। ସେ ସ୍ଥାନଟା ଯୋଉ ଅଛି ଏମ୍ତି ଯୋଉ ପାହାଚ, ତମେ ଯଦି ଯିବା ଆସିବା କରିବ ଯା ଫଳରେ ତମ ଦେହଟା ସୁସ୍ଥ ରହିବ, ଏଥିଲାଗି ତୀର୍ଥ ସ୍ଥାନ ବୁଲନ୍ତି।
ମନ ବି ଟିକେ ପବିତ୍ର ରହିବ ମନ ବି ଟିକେ ଶାନ୍ତି ରହିବ।
ହୁଁ ଆଜି କାଲିଆ ଲୋକ କଣ କରୁଚନ୍ତି କହିଲ ସେ ଗାଡି ଟାକୁ ନେଇଯାଉଚନ୍ତି ରାସ୍ତାରେ ଚ କହୁଚନ୍ତି ଆମେ ମନ୍ଦିର କତିକି ଡାଇରେକ୍ଟ୍ ପଳେଇବୁ, ପାହାଚ ପଟେ ଯାଉନାହାନ୍ତି।
ଆଜିକାଲି ଆଉ ମନ୍ଦିର କିଏ ଯାଉଚି ହଁ।
ପାହାଚ ପଟେ ଗଲେ ହିଁ ଦେହଟା ସୁସ୍ଥ ରହିବ। ପାହାଚ ପଟେ ଗଲେ ହିଁ ଦେହଟା ସୁସ୍ଥ ରହିବ, ସେଥିିନେଇ ପାହାଚଟା ହେଇଚି।
ବନ୍ଧୁ-ବନ୍ଧୁ, ଆଜି କାଲି ଚାହୁଁଚନ୍ତି କିନ୍ତି ଆମେ ହଁ ମାନେ ସହଜରେ ସୁବିଧାରେ ପଳେଇବା। କଷ୍ଟ କରିବାନି ଏଇସବୁ କରୁଚନ୍ତି, ନା ବନ୍ଧୁ ଭୁଲ୍ କହିଲି?
ହଁ ନାଇଁ-ନାଇଁ ତମେ ଠିକ୍-ଠିକ୍।
ଆଉ ଆମେ ତ ଆଜିକାଲି ଆଉ ପିଲାଙ୍କୁ ତ ବୁଝେଇଲେ ପିଲା ବୁଝୁନାହାନ୍ତି ନା।
ନାଁ ବା।
ଧରିକି ପଳଉଚନ୍ତି। କହୁଚନ୍ତି ଆମ ଇଛା ଆମେ ଯିବୁ। ହଁ ମୋ ଦେହପା ଠିକ୍ ଅଛି ଆ କେତଳେ କେନ୍ତି ଥଣ୍ଡା ଫଣ୍ଡା ଧରିଚି ସିଜିନ୍ ଆମର ହଁ କେତଳେ କେନ୍ତି ଧରୁଚି ସିଏ ଠିକ୍ ଠାକ୍ ହେଇଯାଉଚି।
ହ ଆମର ପୁରା-ପୁରା ବହୁତ୍ ଭଲରେ ଅଛୁ, ଆମର ଖାଇବା ପିଇବା ଠିକ୍ ଅଛି ନା ଆମର ସ କାଳୁ ଉଠିବା ଠିକ୍ ଅଛି, ଯାହା ଫଳରେ କି ଦେହଟା ଠିକ୍ ରହୁଚି, ଆଉ ତମର ବି ଥିବ ତମର ସେଠି ତ ପ୍ରଚୁର ପନିପରିବା ଖାଉଚ ତମ ଦେହ ବି ଠିକ ଥିବ ମୁଁ ଭାବୁଚି, ଯାହା ପିଲେ ତମର ତ ଚାଷୀ ଘର ଛୁଆ ତମର ପରି ସବୁ ଠିକ୍ ଠାକ୍ ଥିବ ଯା ବି ହେଲେ।
ଅଳ୍ପ-ଅଳ୍ପ ସବୁ ପରିବା ନେଇକି ଆସୁ। ଭେଣ୍ଡି କିଛି ନେଇକି ଆସୁଚୁ ଖିଆ ହଉଚି ଆଉ, ଆମର ତ ଆମର ତ ଛୋଟ ପରିବାର। ବେଶି ବଡ ପରିବାର ନାହିଁ ଯେ ହଁ। ଆମେ ଦି ତିନି ଜଣ ଅଛୁ ରୋଷେଇ କଲୁ ଖାଇଲୁ। ଚାଲିଚି ସୁଖେ ସୁୁଖେ ଦୁଃଖେ ଚାଲିଚି ଆଉ।
ଆଜି ଗାଦ୍ ଗାଧୁଆ ବେଳେ ମୁଁ ଭାବୁଚି ମୁଁ ଆଜି ଛତୁ ଆଣିଚି କରିବି। ଆଉ ଟିକେ ଭଜା ଭାଜିଦେବି ଏଯୋଉ କଲରା ଭଜା।
ଛତୁ ଆଣିଚନ୍ତି ଛତୁ ଆଣିଚନ୍ତି?
ହଁ-ହଁ ଛତୁ ଆଣିଚି କଲରା ଆଣିଚି। ହଁ, ଆଜି ନିଶ୍ଚୟ ମୁଁ ପଠେଇଦବି ଗୋଟେ ପାକେଟି କରିକ୍
ହଁ ଟିକେ ପକେଇଲେ ଭଲ ହୁଅନ୍ତା ଆଉ। ତମେ ଆଜି କହିଲ ତୋର ମୋର ଟିକେ ଲୋବ୍ ଭ ହେଲା ଇଛା ହେଲା ଟିକେ ଏଦ ଛତୁ କଥା ଶୁଣି ଖାଇବାକୁ। ହାଁ ଛତୁ ଆଉକୁ ସେ କଢ ଛତୁ ଛତୁ ଆଉ ମିଳୁନି ନା ଏଇନା ସବୁ ହେଇଗଲାଣି ଇଏ ଛତୁ ଆମର କଣ ସେ ଯୋଉ ବଟମ ଇଏ ଛତୁ। ଚୁରା ହେଇଗଲାଣି।
ଆମର କିନ୍ତୁ ଏଇଟା ଗଦା ଛତୁ ଆମ ଗଦାରେ ହେଇଚି।
ଓହୋ ଗଦା ଯୋ ଏବେ ଯୋଉ ବର୍ଷା ହଉଚି ବର୍ଷା ହେଇକି ପଚିକିରି ସେଥିରେ ହଉଚି ମାନେ ଇଏ ଛତୁ ନୁହଁ। ଫୁଲ ଛଚୁ ବନ୍ଧୁ। ହଁ ବହୁତ୍ ହଁ ବହୁତ୍ ଭଲ ଲାଗୁଥିବ ତ କେମିତି କଣ ତାକୁ କରିକିରି ଖାଉଚନ୍ତି? ମାନେ ଭାଜିକିରି ନା ତାକୁ ତରକାରୀ ହେଇକିରି ଆଳୁ ଫାଳୁ ପକେଇକିରି କଣ କେମିତି?
ପ୍ରଥମ ଆମେ ଭାଜିଦଉ। ତେଲେରେ ଟିକେ ଭାଜି ଦେଇକିନା ତାପରେ ତାପରେ ତାପରେ ଆଳୁ ପୁରା ପିସ୍ ପିସ୍ ଛୋଟ୍ ଛୋଟ୍ ଖଣ୍ଡ କାଟିଦେଇ ପ୍ରଥମେ ଟିକେ କଷିଦଉ ଭଲ୍ ସେ ବେସର ଫେସର ଫେସର କରି କଷି ଦଉ, ତାପରେ କିଛି ଭଲସେ କଷା ଟା ହେଇଗଲେ ତାପରେ ଛତୁ ଟା ଯୋଉ ଭାଜିଦଉ ତା ଦେହରେ ପକେଇ ଦେଇକିନା
ହଁ।
ଏଇ ପାଞ୍ଚ ଛଅ ମିନିଟ୍ ରଖିକି ତାପରେ ଓହ୍ଲେଇ ଦବୁ ବଢିଆ ଲାଗିବ ଆଉ।
ଆଉ ବନ୍ଧୁ କଣ ତମେ କହୁଥିଲ କଣ ତମେ ଗାଧେଇ ଯିବ ବୋଲି ତମ ସମୟତ ହେଇଗଲାଣି ଯିବ ବେଲି। ଆଉ କେତେବେଳେ ଫୁଣି ଫାଙ୍କା ହେଲେ ମତେ ଟିକେ ଫୋନ କରିବେ ଫିଣି କଥା ହବା ଆଉ।
ହଁ ମୁଁ ଏଇ ପା-ହଁ ହଁ ମୁଁ ଏଇ ପାଞ୍ଚ ମିଣ୍ଟି ଛାଡିକି ଯାଉଚି ଆଉ। ତମେ ଯାଅ, ତମୁକୁ ଭୋକ କଲାଣି କି?
ହଁ ମତେ ଭୋକ କଲାଣି ମୁଁ କହୁଥିଲ ନା କଣ ଖାଇବି ବୋଲି ଭାବୁଥିଲି ନା।
ଅ ହ, ହଉ ହଉ ଯାଅ ଆଉ।